ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ନମସ୍କାର ମ୍ୟାଡାମ। କଣ କରୁଚନ୍ତି?
ଏଇ ଖାଇବା ପିଇବା ସାରି ଟିକେ ବ ସିଚି ଫେରେ ଗାଧୁଆ ବେଳ ରୋଷେଇ ହବ ଆଉ।
ସଖାଳେ କଣ ସବୁ ଖାଇଲେ?
ସକାଳେ ଆମର ଏଇ ବର୍ଷା ଦିନିଆ ପରିବା ମିଳୁଚି ଛଞ୍ଚିଣା
ଆଜ୍ଞା।
ଛଞ୍ଚିଣା ଭାଜିଥିଲି। ଆଉ ପରଟା କରିଥିଲି।
ଆଉ କଦଳୀ ବି ଥିଲା କଦଳୀ ବି ଲଗେଇକି ଖାଇଲେ ଆଉ।
ପନିପରିବା ଚାଷ କରନ୍ତି?
ଚାଷ ଆମର କରନ୍ତି ଆମର ବୁଢୀ ମା ଜଣେ ଅ ଅଛନ୍ତି ଗାଁରେ ସିଏ ଯେତେବେଳେ ଚାଷ କରିଥାନ୍ତି ଆମକୁ ଉ ଉ ଜହ୍ନି ହେଲା ସିଏ ଆମର ଶାଗ ଜାତୀୟ ଜିନିଷ ପୋଇ ଶାଗ ଆମର ଧଣିଆ ପତ୍ର ଆଉ ଆମର ହେଲା କୋଶଳା ଶାଗ କଳମ ଶାଗ ଏଇ ସବୁ ଜିନିଷ ଆମକୁ ଦିଅନ୍ତି ସେମାନେ।
ଆଜ୍ଞା।
ଆଉ
ପଇସା ଆମର ଘର ପାଖରେ ସିଏ ସିଏ ଆଉ ପଇସା ନିଅନ୍ତିନି।
ଓହୋ। ସେମିତି ଦେଇ ଦିଅନ୍ତି ଆଉ ନେଇ।
ଦେଇ ଦିଅନ୍ତି ସେମିତି ଆଉ।
ଯାହା ହଉ ଆପଣ ବାଡି ପନିପରିବା ବହୁତ ଉପଭୋଗ କରୁଚନ୍ତି ଖାଇକି ଆଉ।
ହଁ ଅଁ ବାଡି ପରିବା ଟା ଟିକେ ଭଲ ସାର ମସ୍ ଲା ନାହିଁ ଆଉ ଟିକେ ଭଲ ଲାଗେ ଖାଇବା ପାଇଁ।
ବାଡି ପନିପରିବା ଟା ଆମର ଯେ ତିକି ଭିଟାମିନି ଅଛି କିନ୍ତୁ ବିକ୍ରିରେ ବିକ୍ରି କରିବା
ବିକ୍ରି ପରିବାର ସେତେ ନାହିଁ ଆମେ ଏ ବାଡିରେ ଚାଷ କରିବା ଆମର ଯୋଉଟା ଖାଇବା ସେଇଟା ଆମର ଦେହ ପାଇଁ ବହୁତ ଭଲ ଆଉ ଭିଟାମିନି ବି ଆମେ ପାଇବା ସେଇଥିରୁ। ଆଉ ଚାଷ କରିବା ଆମର ଯୋଉ ବାହାରୁ ଆମେ କାକୁଡି କିଣିକି ଆଣୁଛନ୍ତି ସେ କାକୁଡି ତା ଦେରେ ସାର ମସ ଦିଆ ହେଉଛି ଆଉ ସେ କାକୁଡିର ବି ସ୍ଵାଦ ନାହିଁ। ଆମେ ଆମେ ଯେତେବେଳେ ଗୋଟେ ବାଡିରେ କାକୁଡି ଗଛଟେ ଲଗଉଛୁ ସିଏ ଅବଶ୍ୟ କାକୁଡିରେ ପୋକ ଲାଗିପାରେ କାହିଁକିନା ଆମେ ସାର କିଛି ତା ଦେରେ ଦେଉନେ ନା ଆଉ ପୋକ ଲାଗିପାରେ କାକୁଡି ଆମର ଛୋଟ ହେଇପାରେ। କିନ୍ତୁ ତାର ଟେଷ୍ଟ ଟା ସ୍ଵାଦ ଟା ଭଲ ଆସେ।
ଆଜ୍ଞା
ସେହିପରି ଆମର ଶାଗ ହେଲା କି ବାଡ଼ି ପରିବା ଏସବୁ ଆମକୁ ମାନେ ବହୁତ ଦେହ ପାଇଁ ସେଗୁଡ଼ା ଉପଯୋଗୀ ବହୁତ ଭଲ।
ଆପଣଙ୍କର ବିକିରି ଆସୁଛି ଯୋଉ କାକୁଡି ଟା
ଆଜ୍ଞା।
ତାକୁ ଥରେ ଆପଣ ଖାଇବେ ଆଉ ନିଜେ ଲଗାଇଛନ୍ତି ଯୋଉଟା ସେଇଟା ଥରେ ଖାଇବେ। ଆ ଭିତରେ ବହୁତ ଫରକ ଆସିବ ଆପଣ ଯୋଉଟା ନିଜେ ଲଗେଇ ଖାଇ ଥିବେ ତାଟ ଟେଷ୍ଟ ମାନେ ସ୍ଵାଦ ଟା ବହୁତ ବଢିଆ ଆସିବ। କିନ୍ତୁ ଆପଣ ଯୋଉଟା କିଣିକି ଖାଇଥିବେ ସେଟା ଏତେ ଭଲ ଆସିପାରିବନି।
ଭଲ ଆସେନି। ଆଉ ଆମର ଏଠି ଘର ପାଖରେ ବି ସବୁ ଯୋଉ ଚାଷ ହଉଛି ପନିପରିବା ଯୋଉ ଚାଷ ହଉଛି ଆମେ ବି ସେଠୁ ଗଲେ କାହିଁକି ନା ଜାଣିୁଛୁ ଘର ପାଖିଆ ସବୁ ଚାଷ କରିଥିବେ ସେମାନେ ବେଶୀ ସାର ମସ ଲା ବ୍ୟବହାର କରିନଥିବେ। ସେ ପରିବା ଆମେ ଦେଖ ଖିକି ଆଣୁ ଆଉ ଆମର ଯଉଁ ମାଛ ହେଲା ଆମେ ମାର୍କେଟରୁ ଯୋଉ ମାଛ କିଣିକି ଆଣୁଛନ୍ତି ଆମର ଗାଁ ବିଲ ପୋଖରୀ ଯୋଉ ମାଛଟା ଧରା ହୁଏ ସେ ମାଛଟା ଆମର ଦେହ ପାଇଁ ବହୁତ ଭଲ। ଆମର ଶେଉଳ ମାଛ ହେଲା କି ମାଗୁର ମାଛ ହେଲା ଇଏ ସବୁ ମାଛ ଖାଇବେ ଆପଣଙ୍କର ଦେହରେ ଯଦି ରକ୍ତହୀନତା ଥିବ ତାହେଲେ ରକ୍ତହୀନତା ଦୂର ହବ। ଅଧିକାଂଶ ଲୋକ ପ୍ରାୟେଏ ଶେଉଳ ମା ମାଛ ଆମର ହେଲା ଏ ଆମର କଉ ମାଛ ଏଗୁଡ଼ା ସବୁ ଖାଇବାକୁ ପସନ୍ଦ କରନ୍ତିନି।
ଆଉ ଆପଣ କଣ ନିରାମିଶୀ ନା ମାନେ ଆମିଷ ଖାଇବାକୁ ଭଲ ଲାଗେ।
ନାଇଁ ନାଇଁ ମତେ ଟିକେ ନିରାମିଷ ପସନ୍ଦ।
ନିରାମିଷ ଖାଆନ୍ତି ନାଇଁ।
ଆଜ୍ଞା।
ହଁ ଆମର ବି ଗାଁରେ ସବୁ ଆଜିକାଲି ଗାଈ ବି ସବୁ ପାଳନ କରୁଛନ୍ତି ନା। ଗୋ ପାଳନ କରୁଛନ୍ତି। ତା ଦେହରେ ବି ଆମର ସବୁ ଯୋଉ ଆମର ଗାଈ ଠାରୁ ଆମେ ପାଉଛନ୍ତି କ୍ଷୀର ଆମର ସେ କ୍ଷୀରରୁ ଦହି ଛେନା, ଘିଅ ଯେଉଁ ସବୁ ତିଆରି କରୁଛନ୍ତି ସେ ସବୁ ଜିନିଷ ଖାଇବେ ଆପଣଙ୍କର ଦେହ ପାଇଁ ବି ବହୁତ ଭଲ। ଆଉ ସୁସ ମାନେ ଆମର ଦେହ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ସେଗୁଡିକ ସବୁ। ଆମେ ଯଉ ବାହାରୁ ପିଲାମାନେ ଆଜିକାଲି କ୍ଷୀର ପିଉନାହାନ୍ତି। ସେମାନେ କଣ କରୁଛନ୍ତି କୋଲ୍ଡ ଡ୍ରିଙ୍କସ ପିଇବାକୁ ପସନ୍ଦ କରୁଛନ୍ତି। ବାହାରେ ଆମର ହେଲା ଅନ୍ୟ ଜିନିଷ ଆମର ଇଆଡୁ ସିଆଡ଼ୁ କୁରୁକୁରା ଲେଜ ଫେଜ ଏଆକୁ ସବୁ ଖାଉଛନ୍ତି। ଯୋଉଟାକି କି ତାଙ୍କର ମାନେ ପିଲାର ବଢିବାରେ ସେଗୁଡିକ ବାଧା ସୃଷ୍ଟି ଦଉଛି ପିଲାଙ୍କର ଗ୍ରୋଥ ଭଲସେ ହଉନି। ଆମେ ଆଗରୁ ପିଲାମାନେ ସବୁ ଗାଁ ଗହଳିରେ କ୍ଷୀର ଦୁଧ, ଦହି, ଛେନା ଏଇଗୁଡ଼ିକୁ ଖାଇ ସବୁ ପଢ଼ୁଥିଲେ, ବହୁତ ସୁସ୍ଥ ବି ରହୁଥିଲେ।
ଆଜ୍ଞା।
ଆଉ ଏବେ ଯୋଉ ପିଲାମାନେ ସବୁ
ଏବେକା ଯୁବପିଢି ମାନେ ଆମର ତ କମ ବୟସ ରୁ ବହୁତ ଖରାପ ହେଇଯାଉଛନ୍ତି।
ହୁଁ।
ବିଭିନ୍ନ ଖରାପ ଦିଗ ଆଡକୁ ଗତି କରିଛନ୍ତି ବୁଝିିଲେ କି?
ଆମର ଏଇ ଯୋଉ ସୋସ୍ ମୋବାଇଲ୍ ଫୋବାଇଲ୍ ହେଲା ଏଇ ସବୁ ଜିନିଷ ସେମାନେ ଧରି ରିଲସ୍ ଫିଲ୍ସ ଦେଖି ଆଉ ପାଠ ପଢିବାର ମନ ଦଉନାହା
ଆଜ୍ଞା।
ଆଉ ଆପଣଙ୍କର ଗାଧୁଆ ବେଳେ କଣ ରୋଷେଇ ହବ?
ଗାଧୁଆବେଳେ ଏଇ ବୋଉ କଣ ମା ରୋଷେଇ କରିବେ କଣ ପସ ହାଏ ପରିବା ପତ୍ର ବୋଧେ ଆସିଛି। କଣ ସେ ତରକାରୀ ହବ ଟିକେ ହବ।
ଓ ହୋ, ଆଉ ବାଡ଼ି ପରିବା କିଛି ବାହାରେ ଆପଣଙ୍କର?
ଆଜ୍ଞା, ଆଜ୍ଞା ବହୁତ ଲାଗିଛି ବାହାରେ।
ଓ, ହଁ, ହଁ ଆଉ ଏବେ ତ ବର୍ଷା ଦିନ ନାହିଁ ଲୋକ ପ୍ରାୟ ବାଡି ବଗିଚାରେ ସେମାନେ ପୋଖରୀ ପିରେ ପାଣି ଫୁଲ ହେଇଗଲେ ମାଛ ଚାଷ କରନ୍ତି, ଆଉ ସେଇ ପୋ ଖରୀ ହୁଡାରେ ବି ସେମାନେ ଆମର ଗଛ ସବୁ ଲଗେଇ ଦିଅନ୍ତି କି କଦଳୀ ଗଛ ହେଲା ଆମର ର ଅନ୍ୟାନ୍ୟ ଗଛ ସେ ପ-ମାନେ ପୋଖରୀ ହୁଡ଼ା ରେ ଲଗେଇଦବା ଦ୍ଵାରା ଯୋଉ ପତ୍ର ଟା ପାଣି ଭିତରେ ଝଡେ ସେ ପାଣି ପତ୍ର ବି ପଚିକି ସେଥିରେ ମାଛ ବି ସେ ସବୁ ଉ, ମାନେ ଆମର ନେଳି ଟାଇପ୍ ର ହେଇଗଲେ ତାକୁ ଖାଆନ୍ତି। ଆଉ ଗଛ ବି ଆମର ଭଲସେ ବଢ଼େ। ଆଉ ଆପଣଙ୍କ ଆଡେ ପୋଖରୀ ଫୋଖରୀ ଅଛି ନା?
ଆଜ୍ଞା ଆମର ପୋଖରୀ ଅଛି ଆମର ଦିଟା ପୋଖରୀ ଅଛି ତଳେ ବାସ ମାଛ ଚାଷ କରାଯାଏ।
ଆଜ୍ଞା।
ସବୁ ବର୍ଷ ଆମର ବହୁତ ମାଛ ବାହାରେ, ବେପାରୀ ମାନେ ବି-ବିକ୍ରି କରିଦେଇ ଯଆନ୍ତି। ବାକି ଯା ହଉ ଆମେ ଘରେ ଖାଇଦଉ, ଏଇ ସମ୍ପର୍କୀୟ ମାନଙ୍କୁ ଏ
ଦେଇଦିଅନ୍ତି।
ପତିମାନଙ୍କୁ ଟିକେ ଦେଇଦଉ ଏମିତି ଆଉ। ସା
ଆଉ
ହଁ।
ପ୍ରାୟ ପୋଖରୀରେ ମାଛ ଧରା ହେଲେ ଆମର ବନ୍ଧୁ ବାନ୍ଧବ ଯୋଉମାନେ ସବୁ ରହୁଚନ୍ତି। ଆମର ତାଙ୍କୁ ଯାହାବି ହେଲେ ମାନେ ଦବାକୁ ପଡେ, କାହିଁ ନା
ଦେବାକୁ ପଡ଼ିବ।
ଆମର ଜିନିଷ ଟେ ଧରା ହେଲା ନା ଆମର ଯେହେତୁ ବନ୍ଧୁବାନ୍ଧବ ଅଛନ୍ତି। ଆମେ ସେମାନଙ୍କୁ ଦବାକୁ ଖୁସି ଅନୁଭବ କରନ୍ତି, କିନ୍ତୁ ଅଧି କାଂଶ ଲୋକ ସେମିତି ନଥାନ୍ତି, ଯୋଉମାନେ କି ଏକାକି ଖାଇବାକୁ ପସନ୍ଦ କରନ୍ତି।
ଆଜ୍ଞା।
ଆଉ। ଆଉ ଆପଣଙ୍କ କଦଳୀ ଫଦଳୀ ଚାଷ କରନ୍ତି ନା ପୋଖରୀ ହୁଡାରେ।
ହଁ ହଁ ଆମର ବହୁତ କଦଳୀ ଚାଷ ପୋଖରୀ ହୁଡାରେ ସବୁ କଦଳୀ ଲାଗି ମୁ ଆ ଯାରା ଏବେ ପଢିଛି
ଆଜ୍ଞା।
ଏଇ ବର୍ଷାରେ ଟିକେ ଗାଈ ଗୋରୁ ମାନେ ଟିକେ ଆସିକି ସ ଖାଇ ଦଉଚନ୍ତି। ଲୋକ ଟିକେ ଜଗି ପାରୁନାହାନ୍ତି ବ୍ୟସ୍ତ ରହୁଛନ୍ତି ଗାଈ ଗୋରୁ ଆସିକି ଖାଇ ଦୋଉଛନ୍ତି। ଆଉ ଫାଙ୍କା ଟାଇମରେ ଯାଇକି ଟିକେ ଜଗିକି ଘୋଡା ଘଡି କରୁଛୁ।
ଆଜ୍ଞା।
ଲାଗିଛି ବର୍ଷା ସିଜିନପରେ ବାହାରିବ।
ଆଉ।
ଆପଣ ଦେହ ପା ଭଲ ଅଛି।
ହଁ ଦେହ ଟିକେ ଭଲ ଅଛି ଟିକେ ଥଣ୍ଡା ହେଇଯାଇଛି ତ। ଆଉ କାଶ ଟିକେ ସେଥିପାଇଁ ହଉଛି ଆଉ। ମୁଁ ଭାବୁଥିଲି ଟିକେ ଅଦା ଗୋଲମରିଚ ଏ ସବୁ ଛେଚିକି ଟିକେ ଚାହା କରିକି ବନେଇକି ପିଇବି।
ଓହୋ ଚା ପିଇ ଦିଅନ୍ତୁ ଟିକେ ଭଲ ଲାଗିବ ଆଉ।
ଦେଲେ ତଣ୍ଟିଟା ଟିକେ ଭଲ ଲାଗିବ ଆଉ। ଆଉ ଆମର ଛୋଟ ପୁଅ ଅଛି ମୁଁ ଖାଲି ଅମୁଲ ଚାହା କି କ୍ଷୀର ଚା କଲା ବେଳକୁ। ସିଏ ତାର ଗୋଟେ ତାଟିଆ ଆଣି ବସି ପଡୁଛି ମୁଁ ଚା ପିଇବି।
ହଁ ପିଲାମାନେ ସବୁ ସେମ୍ ସେ ଆଉ ଚା ଟା ଲୋକ ପିଇବାକୁ ପିଲାମାନେ କୋଉଠୁ ଶିଖି ଯାଆନ୍ତି କି। ଆମେ ଘର ଟିକେ ଧରିକି ବସିଲେ ସେମାନେ ଟିକେ ଆଜ୍ଞା।
ଆ ର ଗୋଟେ ମାଉସୀ ଥିଲା ସିଏ ଆମର ଆସିକି ଆମ ପାଖରେ ସେ ରୋ ରହୁଥିଲା। ଆଉ। ସିଏ ତାର ଚା କଲା ବେଳେ ଇଏ ତାଟିଆ ଗୋଟେ ଧରିକି ଚା ପିଏ ତା ମାଉସୀ କତୁରୁ। ସେ ଜେହେତୁ ଛୋଟ ବେଳୁ ଶିଖି ଯାଇଛି ଆଉ।
ଆଜ୍ଞା ଆଜ୍ଞା। ହଁ ହଉ। ହଁ ପିଲାମାନେ ତ ସବୁ ସେଇ ମାଉସୀ ମାନଙ୍କ କଥାରେ ଟିକେ ଅଳି କରନ୍ତି ଆଉ ଆଉ ସବୁ ମାଉସୀ ମାନେ ତ ମନା କରିପାରିବେନି ଆଉ ଯେହେତୁ। ପିଲା ଟା କହିବ ମତେ ଟିକେ ଚା ଦିଅ ଆଉ ତମେ ପିିଇବ ତାକୁ ମନା କରିବ ନି ନା।
ମନା କରିହବନି ଆଉ ସିଏ ବି ମାନେ ବହୁତ ଟିକେ ଚଗଲାମି କରେ। ତା ମାଉସୀ ଚୂଳ ଫୁଳକୁ ଟାଣି ପକାଏ। ଏଇ ଟାଇପ ର କାମ ପିଲାଟି କରେ ଏବେ ଟିକେ ବଡ ହେଲାଣି। ଟିକେ ମାନେ ଖେଳା ବୁଲା କଲାଣି ତାର ଟି ଟିକେ ମାଇଣ୍ଡ ଟା ଟିକେ ଅଲଗା ଆଡକୁ ମାନେ ପା କବାଡ ଆଡକୁ ଖେଳା ବୁଲା ଆଡକୁ ଏମିତି ତାର ଯାଉଛି ଆଉ ଛୋଟ ବେଳେ ସବୁ ଛୁଆ ଦୁ ଦୁଷ୍ଟାମୀ କରନ୍ତି।
ହଁ ଛୋଟବେଳେ ଟିକେ ହୁଅନ୍ତି ଆଉ ମୋର ବି ଜଣେ ଭୋଉଣୀର ପୁଅ ଅଛି ଏବେ ତାକୁ ଛଅ ବର୍ଷ ହେଲାଣି।
ଆଜ୍ଞା।
ସେ ଫାଷ୍ଟ ଫାଷ୍ଟ ଆସିବ ଟିକେ କଥା ହବ ତାପରେ ସିଏ ତାର ଯେତେବେଳେ ଖେଳ ମୁଡ ପଳେଇ ଆସିବ ତାକୁ ତମେ ଗୋଟେ ଭଲ କଥା କହିଲେ ବି ସେ ତମକୁ ଆସିକି ଦୂରୁ ଦୂର କିି ବା ଛୋଟ ପିଲା ଗୁଡାକ ତାପର ଆଜି ଯାକୁ କା ମୁଁ କହିଲି ହଉ ତାର ଦିନ ଏବେ ଆସୁଛି। ଆ ବହୁତ ଦୁଷ୍ଟ।
ଆଜ୍ଞା।
ଏବେ ଟିକେ ପାଠ ତାର ମୁଡ ରହିଲାଣି। ଆଉ ମାମୁଁ ଘର ମାମୁଁ ଘର ଆଡୁ କେତେ ଦିନ ହେଲାଣି ବହୁତ ଦିନ ହେଲାଣି ଆସିନି। ଫେରେ ଛୁ ଛୁଟି ଫୁଟି ମିଳିଲେ ଆସିବ କେବେ ଆଉ।
ଆଜ୍ଞା।
ଆଜ୍ଞା। ଆଉ ଆପଣଙ୍କ ଶାଶୁ ଘରେ ସମସ୍ତେ ଭଲ ଅଛନ୍ତି?
ଭଲଅଛନ୍ତି ଆଉ।
ହ ହଉ, ହଉ ଆପଣ ରଖନ୍ତୁ। କଣ ରୋଷେଇ ହବ ମୁଁ ଟିକେ ଦେ ଖେ ଯାଇକି ମାଙ୍କ କତିରେ ସାହାଯ୍ୟ କରିବି। ପରେ ପୁଣି କେବେ କଥା ହବା। ର ରଖୁଛି ନମସ୍